ହ୍ୟାଲୋ, ହ୍ୟାଲୋ। ହ୍ୟାଲୋ।
ଭଏସ୍ ଆସୁଚି?
ହଁ ହଁ ଆସୁଚି।
କଣ କରୁଚ?
ଏଇଠି ଶୋଇଥିଲି ଆଉ।
କଣ ଖାଇଚ କଣ?
ତମେ କଣ କରୁଚ?
ଏ ଶୋଇଚି ଆଉ।
ହଁ ଖାଇଥିଲି।
କଣ ଖାଇଚ?
ହଁ ଭାତ, ଡାଲି ଆଉ ଭଜା ଆଉ। ତମେ କଣ ଖାଇଥିଲ?
ମୁଁ ସେଇ ଭାତ, ଡାଲି ଆଉ ଚିକେନ ତରକାରୀ।
ହଁ ଅ।
ହୁଁ, ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ, ସମସ୍ତେ ଭଲ ଅଛନ୍ତି।
ହଁ, ତମ ଦେହ ଭଲ ଅଛି?
ହଁ ହଁ।
ଓହୋ, ଆଉ
ଓଁ ଆଉ, କଣ କଇଲେ?
ନା, ମୁଁ କହିଲି କଣ କରୁଚ?
ଏଇଠି ଶୋଇଥିଲି ଆଉ, ଖରା ଯୋଉଭଳିଆ ହଉଚି।
ଖରା କଥା କାହିଁ କହୁଚ? ବର୍ଷା ବି ଟିକେ ବି ହଉନି, ଖରା ପ୍ରବଳ ହଉଚି। ବର୍ଷା ଯଦି ହଅଁତା ଟିକେ, ଥଣ୍ଡା ଲାଗନ୍ତା। ହଁ, ବର୍ଷା ହେଲେ ଟିକେ ଭଲ ଲାଗନ୍ତା, ବର୍ଷାକୁ ଯୋଉ ଭଳିଆ ହଉ ଓ ହଉଛି ନା, ଗରମ ଛାଡୁଚି? ରଜ ଆସିଲାଣି ପଛେ, କିନ୍ତୁ ବଷ ଗରମ ମାନେ ବର୍ଷା ଛା ଆସୁନି।
ଦେଖିଆ ରଜକୁ କୋଉ ପାଗ କରୁଚି? ରଜକୁ ଯଦି ରଜ ପାଗ ଭଳିଆ ପାଗ ଗଲା ତ ଭଲ ଲାଗିବ, ଏ ଯୋଉ ଖରାରେ ଯେ କିଛି କରି ହେବନି।
ସେ କୁଆଡେ ଯିବାର ଅଛି କି ତମର?
ନାଇଁ ସେମିତି କିଛି ଭାବିନି କିନ୍ତୁ ସାଙ୍ଗମାନେ ସବୁ କହୁଚନ୍ତି ବୁଲିବାକୁ ଯିବାକୁ, କୁଆଡେ ଦେଖିବା ପାଖ ଜାଗା ଦେଖିକି। ସେମିତି କିଛି ଭାବିନି ଏ ପର୍ଯ୍ୟନ୍ତ।
କିଛି ହେଇନି ପ୍ରୋଗ୍ରାମ ତାହେଲେ?
ନା ନା, ଏଇ ଯାଇ ଯାଇ ନନ୍ଦନକାନନ ଯିବୁ ଆଉ, କୁଆଡେ ଯିବୁ? କୋଉଠି ରଜ ମହୋତ୍ସବ ପଡିଥିବ, କଣ କହିଲେ?
ନାଇଁ ମୁଁ ସେୟା କ, ନନ୍ଦନକାନନ ଭଲ ଯେ? ଯାଇକି ବୁଲିକି ଆସିବୁ କଣ ଅଛି, ଏ ଖରା ଯଦି ନହବ ନନ୍ଦନକାନନ ଯିବୁ ଠିକ ଅଛି। ଆଉ ଖୋରାରେ, ଏତେ କରରା ନନ୍ଦନକାନ ଭଲ ଲାଗିବ, ଆଉ ନନ୍ଦନକାନନ ଖରାରେ ଯିବ ମାନେ, ତମେ ଟୋଟାଲି ଯାଇକି ଆସିପାରିବନି। ଯୋଉ ଗରମରେ, ଚାଲିବାକୁ ପଡିବ, ତାପରେ ଯୋଉ ଗରମ।
ହଁ, ସେତବେଳେ ବି ଭିଡ ରହିବ, କାହିଁକିନା ପ୍ରାୟ ଲୋକ ବୁଲିବାକୁ ଯାଉଥିବ ନା?
ହଁ, ନନ୍ଦନକାନନ ଭିଡ଼ ରହିବ ଅଇକା।
ଦେଖିବା ଯଦି ରଜ ମହୋତ୍ସବ କୋଉଠି ହଉଥିବ? ଆର ଥରକ ଆମେ ଥାକୁଲେଇ ଯାଇଥିଲୁ, ଧାକୁଲଠି ପଡିଥିଲ।
ହଉଥିଲା ସେଠି?
ହଁ, ଆର ବର୍ଷ, ଏ ବର୍ଷ କଥା ତ ମୁଁ କହିପାରିବିନି। ହଁ ହଁ।
ଭଲ ହଉଥିଲା, ଦୋଳି ଫୋଳି ପଡିଚି ସେଠି?
ହଁ ସେଠି ସବୁ ପ୍ରୋଗ୍ରାମ ଟାଇପର ବି ହୁଏ, ସେ ଡ୍ୟାନ୍ସ, ସଙ୍ଗ, ସବୁ ହୁଏ। ଛୁଆମାନେ ସବୁ ପାଟି ଫାଟି କରନ୍ତି।
ହଁ ଆଉ ଡ୍ରେସ୍ କରିସାରିଲଣି?
ହଁ ହଁ। ଡ୍ରେସ କରିନି।
କଣ ଶାଢୀ ନା ଡ୍ରେସ?
ଡ୍ରେସ୍ କରିଛି।
ଡ୍ରେସ୍ କରିଛ?
ହଁ।
ହଁ ହଁ। ଆଉ ଘରେ ସମସ୍ତ ସା ଡ୍ରେସ ହେରିକା ହେଇ ସାଇଲାଣି?
କଣ କହିଲେ?
ମୁଁ କହିଲି ଘରେ ସମସ୍ତଙ୍କ ଡ୍ରେସ ହେଇ ସାଇଲାଣି?
ହଁ ହଁ ସମସ୍ତଙ୍କର ହେଇଗଲାଣି।
ହଁ ହଂ।
ରଜରେ ରଜପାନ ଖାଅ? ପୋଡପିଠା ତ ଖାଇବାକୁ ପସନ୍ଦ ଲାଗେନି।
ଆଉ କୋଉ ପିଠା?
ସେଇ ଚକୁଳି ହବ ନହେଲେ ଇଟିଲି ହବ ଆଉ।
ଆଉ କାକେରା ପାକେରା କରୁନ ତେଲ ପିଠା କାକେରା।
ହଁ ହଁ ତିନି ରଜ ଅଛି ଦେଖିବା ତା ଭିତରେ ସବୁ ଗୋଟେ ଜାଗା ଦିନରେ ହବ ଆଉ।
ହୁଁ ସବୁଦିନ ଗୋଟେ ନ ଆଉ ରବିବାର ବି ପଡୁଛି ମଟନ ଆଣି କରି ଖାଇଦବ ଆଉ।
ହୁଁ ହୁଁ ହଁ ନନଭେଜ ବାରି ପଡୁଛି ନା ଖାଇବାକୁ
ରବିବାର ପଡୁଛି ତ ମଟନ ଆନି ଖାରିକି ଖାଇଦବ ଆଉ।
ହଁ।
ମଟନ ଖାଅନା ନାଇ କୋଉଠି ଖାଅନି?
ହୁଁ ମଟନ ଖାଏ ମଟନ ଚିକେନ ସବୁ ଖାଏ। ନନଭେଜ ର ସବୁ ଖାଏ।
ସବୁ ଖାଇଦିଅ ହଁ ମୁଁ ଖାଏନି ମୁଁ ସେ ମଟନ ଫଟନ୍ ମୁଁ ଖାଏନି। ମୁଁ ଖାଲି ଚିକେନ ଖାଏ ଚିକେ ମୋ ଫେବେରାଇଟି।
ଅଣ୍ଡା।?
ଶିଖା ଅଣ୍ଡା ବି ମୁଁ ଖାଏନି ଆଉ ଚୁଙ୍ଗୁଡି ବି ଖାଏନି। ତାପରେ ସେ କଙ୍କଡା ଖାଏନି। ଆଉ କଣ ଏଇ ମା- ମାଛ ଖାଏ ହଁ।
କଣ ଚୁନା ମାଛ ନା ଯୋଉ ପେଟି ମାଛ?
ହଁ ପେଟି ମାଛ ଖାଏ।
ଚୁନା ମାଛ ଖାଅନି?
ହାଁ ଚୁନା ମାଛ ବି ଖାଏ ଚୁନା ମାଛ ବି ମତେ ଭଲ ଲାଗେ ଖାଇବା ପାଇଁ।
ସେଟା ହେଲଥ ପାଇଁ ଭଲ। ଚୁନା ମାଛ ଟା ହେଲଥ୍ ପାଇଁ ଭଲ।
ହଁ ସେମାନେ ଏନଜୟ କଲେ ମୁଁ ଚୁନା ମାଛ ଖାଏ ବାକି ମଟନ ଟା ମୁଁ ଖାଏନି। ଆଉ ସେ ଅଣ୍ଡା ବି ମୁଁ ଖାଏନି ଆଉ ନ ହେଲେ ଖାଏ ସବୁ ଆଉ।
ହଁ ହଁ। ଆଉ କଣ ରୋଷେଇବାସ ଆସେ?
ରଷେଇ ହିଁ ହଁ ରୋଷେଇ ସେମିତି ଟିକେ ଟିକେ ଜାଣିଛି ଆଉ ବେଶୀକାଲି ସେଠି ନ ଜାଣିଛି। ସେମିତି ଟିକେ ଟିକେ ଜାଣିଛି ଆଉ।
କଣ ରେସିପି ଜାଣିଛ ଟିକେ ସେୟାର କର। କୋଉଟା ତମର ଭଲ ହୁଏ ଯୋଉ ରେସିପିଟା ଯୋଉଟା ତମର ଭଲ ହୁଏ।
ନାଇଁ ଭଲ ମତ ମୁଁ ବେଶୀ କିଛି ରୋଷେଇ ଜାଣିନି ମୁଁ ଆମ ଘରେ ନର୍ମାଲି କଣ ଆଳୁଟା ଭାଜି ଦେଇ ପାରିବି ଚାହାଟା କରିଦେବି।
ଚିକେନ କରନି ଚିକେନ କହୁଚ ଭଲ ଲାଗେ।
ଚିକେନ ଚିକେନ ରୋଷେଇ ମୁଁ ଏତେ ଜାଣିଚି ଏତେ ଭଲରେ ଜାଣିନି। ତମେ ଜଦି ଜାଣିଛ ମତେ ରିସିପି କହୁନ ମୁଁ ହେଲେ ଶିଖି ଯଆନ୍ତି ଟିକେ ତମଠୁ।
ନା ମୁଁ କାଲି ଖାଇବା ଟା ଜାଣିଛି ରୋଷେଇ ଟା ଜାଣିିନି।
ଖାଇବା ଜାଣିଛ ବଟ ରଷେଇ ଜାଣିନ।
ନା ନା।
ହଁ ମୁଁ ଏଇସବୁ ନର୍ମାଲି କରି ଜାଣିଛି କିନ୍ତୁ ଆଉ ବେଶୀ- ଖାଇବା କଥାଟା ଖାଇବା ମୁଁ ଜାଣିନି କରି ଯୋଉ ରୁଟି ଟାକୁ କଣ କହିଲ?
ପିଠା କରି ସିକିିଚ?
ପିଠା ଚକୁଳି ପିଠା ପୁରା ସରୁରେ ବଢିଆ ସେ ବନେଇଦେବି ଆଉ ଗୋଟେ ଭଜା ତା ସାଙ୍ଗକୁ। ମସ୍ତ ସେଇଟା ପୁରା ବଢିଆ ସେ ବନେଇ ଦେବି ସରୁ ସକୁଳି ଆଉ ଆଳୁ ଭଜା।
ଣ୍ଡେଇ ଦେଇଥିବ ଆଉ।
ହଁ ଆଉ ଆସିବ ରଜକୁ ଆଉ ଖାଇବ ଆଉ।
ମିଳନ ତମର ଯୋଉ ପିଠା କଲାବେଳେ କେଇଟା ପିଠାରେ ଜଣଙ୍କ ପେଟ ପୁରିଯିବ। କହୁଚି ନା ପତଳା ପତଳା କର।
ପତଳା ପିଠା ହବ ଯେତେଟା ତମେ ଖାଇବ ଆଉ ଆସିବ ଦେ ପିଠା ମୁଁ କରିଥିବି ତମେ ଯେତେଟା ଖାଇପାରିବ ଖାଇବ ଆଉ।
ଟୁଆଁ ଟୁଇଁ ଗପ ଭଳିଆ ଆଉ।
କଣ କହିଲ?
ମାନେ ଟୁଆଁ ଟୁଇଁ ଗପ ଭଳିଆ।
ହଁ ମୁଁ ବନଉଥିବି ତମେ ଖାଉଥିବ ଆଉ। ହଁ ମୁଁ ବନଉଥିବି ତମେ ଖାଉଥିବ ଆଉ।
ତାପରକୁ ଲାଷ୍ଟକୁ ସରିବ ଯାହା ହବ ଆଉ।
ହଁ।
ହୁଁ, ହଁ ଏମିତି କଲେ କଣ ମାନେ କାମ ବାଣ୍ଟିକିନା କରିଦେଲେ ସରଯିବ। ହେଲା କିଏ ଗୋଟେ ଘର ଭିତରେ କିଏ ଗୋଟେ ଭଜା କରିଦେଲା କିଏ ଗୋଟେ ରୁଟି କରିଦେଲା। ତ କରିଦେନେ ସରଜିବ ଏ ଜଣେ କଣ ଏକା କରିପାରିବ ସବୁ କଲାବେଳକୁ ଯାହାବି ହେଲେ କଷ୍ଟ ନା ନାଇଁ।
ଆଉ ତମେ କୁଆଡେ ବୁଲିବାକୁ ଯିବ?
ବୁଲିବାକୁ କିଛି ପ୍ଲାନିଂ ନାହିଁ ଦେଖିଆ ହବ ଯଦି ଏଇ ବୋଟିଂ କ୍ଲବ ଯିବାର ଅଛି, ଆର ବର୍ଷ ଦେବୀଦ୍ୱାର ଯାଇଥିଲୁ ଆମେ।
ବୋଟିଂ କ୍ଲବରେ ଏବେ କିଛି ନାହିଁ।
ହଁ ନାଇଁ ଦେବୀଦ୍ୱାର ଯାଇଥିଲୁ ଆର ବର୍ଷ।
ହଁ ହଁ।
ଭଲ ହେଇଥିଲା ଯେ ଭଲ ଦୋଳି ଫୋଳି ପଡିଛି ପାର୍କିଂ ବି ଭଲ ସୁବିଧା ଅଛି। ଯେ ମାନେ କଣ କହିଲ ଥଣ୍ଡା କ କଣ କହିଲ?
ଏଥରକ ଯିବନି?
ଏ ବର୍ଷ। ଏ ବର୍ଷ ଦେ, ହଁ ଏ ବର୍ଷ ନୂଆ ଯେଗା ଦେଖିବା ଯିବାର ଅଛି, କଣ ହଉଛି? ମାନେ, ଜେଗା ଫିକ୍ସ୍ ହେଇନି କୋଉଠି ଯିବୁ? କିନ୍ତୁ, ଯାହାବି ତ ଯୁଆଡେ ନାହିଁ, ସିଆଡେ ଯିବାକୁ ପଡିବ।
ହଁ, ରଜରେ ଆଉ କଁ, ଘରେ ବସିଆକୁ ଭଲ ଲାଗିବ? ମୁଁ କହିଲି, ରଜରେ କଣ ଘରେ ବସିଆକୁ ଭଲ ଲାଗିବ?
ହଁ, ରଜରେ କଣ ଘର ବସିଆକୁ ଭଲ, ତା'ପରେ ଆମ ଏପଟେ ବି ଗଛ ବେଶୀ ନାହିଁ। ଗଛ ଯଦି ଥାଆନ୍ତା ହଁ, ଦୋଳି ଲଗାନ୍ତା। ଦୋଳି ଏପଟେ ନାହିଁ ତ, ଯାହାବି ହେଲେ ଟିକେ ଦୋଳି ଖେଳିବାକୁ ଇଚ୍ଛା ହବନା ନାହିଁ। ସେତେ ଯୋଉ ନାଇଁ, ସେଠି ଟିକେ ବୁଲି ଦେଇ ଆଇଲେ, ମନଟା ଶାନ୍ତି ଲାଗିବ ଆଉ।
ହଁ, ରଜରେ ତ ବୁଲାଯାଏ ଆଉ।
ଏମତି ଆଉ କଣ? ରଜଟା ଏମତି ଏମତିରେ ଯାଉ ଭାରି, ବାକି ବର୍ଷା ରଜରେ ନ ହଉ!
ହୁଁ, ହୁଁ, ଏବେ ତ ପ୍ରାୟ ଟାଇମ୍ ସକାଳ ଟାଇମ୍ ପୁରା ଖରା କରୁଛି, ଦିନ ଟାଇମ୍ ଟା।
ହଁ, ସନ୍ଧ୍ୟାଅଳକୁ ବର୍ଷା ହଉଛି। ବାକି ବର୍ଷା ଯଦି ରଜରେ ହେଇଗଲା, ଗଲା ଆଉ। ସବୁ ରଜ ଧୋଇଦବ ଆଉ, କେତେ ଲୋକ କୁଆଡେ ଯିବାକୁ ପ୍ଲାନିଂ ନା କିଛି ତ ଲାଗିବନି ଆଉ? ରଜରେ ଲୋକ ବୁଲିବାକୁ କୁଆଡେ ଯିବାର ଇଚ୍ଛା ଥିବ। କେଜାନ୍ ବର୍ଷା ହେଲେ, କିଏ କୁଆଡେ ଆଉ ଯିବ ଘରୁ ବାହାରିକି?
ଉଁ, ହୁଁ।
ଏଇଆ ବର୍ଷା ଯଦି ନହବ, ଭଲ ଲାଗିବ ଯିବା ପାଇଁ।
ତମେ କଣ ଡ୍ରେସ୍ କରିଚ ନା ଶାଢୀ କରିଚ?
ନାଇଁ ମୁଁ ଡ୍ରେସ୍ କରିଛି। ଦିଇଟା ତିନିଟା ଖଣ୍ଡ କୁର୍ତ୍ତି କରିଦେଇଚି, ଗୋଟେ ଯୋଉ ଚୁର୍ଦାର କରିଦେଇଚି ଆଉ, ଟପସ୍ ଯାଇଥିଲି ଆଣିଆକୁ ଯେ ଭି ଟୁ ହେରିକା ଯାଇଥି ଲି ବୁଲିବାକୁ ବାକି ଟପସ୍ ହେରିକା ସେଠି ଭଲ ନଥିଲା। ତ ସେତ୍ ନାଇଁ ସେ ବଜାର ହେରିକା ବୁଲିଲି, ଭିମାର୍ଟ ବୁଲିଲି, ଜୁଡିଓ ଯୋଉ ନୂଆ ଖୋଲିଛି ଜୁଡ଼ିଓ ଯୋଉ ୱାନ୍ ଇୟର୍ ହେଲା ଖୋଲିଲାଣି ଯୋଉ ଜୁଡ଼ିଓ।
ହଁ।
ଜୁଡ଼ିଓ ଯାଇ
ସବୁଠୁ ଡ୍ରେସ୍ କଲେକ୍ସନ୍ କୋଉଠି ଭଲ ଅଛି?
ଡ୍ରେସ୍ କଲେକ୍ସନ୍?
ହୁଁ।
ମୁଁ ତ ବାକି ଆଇଁଲି ଜୁଡିଓରୁ ଗୋଟେ ଆଇଁଲି, ଜୁଡିଓ ଯିବ ଯଦି ଯିବ। କିନ୍ତୁ ଭି ଟୁ ରେ ବାଗ ନାହିଁ। ହଁ, ମୁଁ ଯାଇ ଥିଲି ନା ତ ବୁଲିଦେଇ ଆଇିଲି ଆଉ। କିନ୍ତୁ ଭି ଟୁରେ ବାଗ ନାଇଁ।
ସେପଟେ ସେ ଯୋଉ ଅମ୍ବର ଏନେକ୍ସେଲ୍ ଅଛି, ବଜାର କୋଲକାତା ଏଗରା ଯାଇନ?
ନାଇଁ, ସିଆଡେ ଯାଇନି। ଟାଇମ୍ ହେଲାନି ନା ସିଆଡେ ଯାଇନି ଆଉ। ଆଉ ଆମ ଏଇ ଆମ ଏଠି ଗୋଟେ ଖୋଲିଚି ବିଶାଲ୍ ସେଠି ଯାଇନି ଟିକେ ଯିବି ବୁଲିଆକୁ, ବୁଲ ଦେଇ ଆସିବି ଆଉ। କଣ ଡ୍ରେସ୍ କଲେକ୍ସନ୍ ଭଲ ରଖିଚି?
କଲେକ୍ସନ୍ ଟୁ ଅ-ଅପେକ୍ଷା, ଏଇ ଯୋଉ ଗ୍ରୋସରୀ ଆଇଟମ ହୋମ ଡେକୋରେସନ୍ ଆଇଟମ୍ ଭଲ ଅଛି। ହଁ, ହଁ, ମୁଁ ଯାଇକି ଆସିଚି।
ହଁ, ହଁ, ସେଇ ନୂଆ ଖୋଲିଚି ନୂଆ ନୂଆ ସବୁ ରଖିବେ।
ହଁ ଏବେ ବି ବହୁତ ଅଫର ସବୁ ଚାଲିଚି। ଗ୍ରୋସରୀ ଉପରେ ହଁ ବାଏ ୱାନ ଗେଟ୍ ୱାନ। ହଁ ଗ୍ରୋସରୀ ଉପରେ ବାଏ ୱାନ ଗେଟ୍ ୱାନ କେତେ ପରସେଣ୍ଟ ଲେଖା ସବୁ ଡିସକାଉଣ୍ଟ।
ହଁ ହଁ ହ ଯୋଉ ଗ୍ରୋସରିଟା ଆମର ତ ଏଇଖା ଡ୍ରେସ୍ ଦରକାର ଆମର ଗ୍ରୋ ସରି କଣ ହବ। ଆମେ ଗଲେ ଟିକେ ଡ୍ରେସ୍ ହେରିକା ଆଣିବୁ। ଡ୍ରେସ ଅଫର ପକେଇଥିଲେ ଭଲ ହେଇଥାନ୍ତା।
ହଁ ହଁ।
ବାକି ଗ୍ରୋସରୀ ଆଇଟମ କଲେ ବି ଭଲ ଘର ପାଇଁ ଜିନିଷ କିଛି କିଣି ହେଇଯିବ। ଏନ୍ ସବୁ ଚାଲିଚି ଦେଖିବା ରଜରେ କଣ ହଉଛି ଆଉ।
କଣ କହ?
ହ୍ୟାଲୋ।
ଆଉ ଦିଦି ମୁଁ ରଖୁଚି ତୁମେ ଯାଅ କଣ କରିବ ଆଉ।
ହଉ ତାହେଲେ ଆଉ।
ହଁ। ଖବର